ହାଲୋ। ମୁଁ କହିଲି ଶୁଭରାତ୍ରି।
ଶୁଭରାତ୍ରୀ।
କଣ କରୁଛ?
ହଁ ଏଇଠି ବସିଛି। ଆପଣ?
ବସିଛ?
ହଁ ନା ନା ଖାଇବା ସରିନି। ଆପଣଙ୍କର
ମୁଁ ବର୍ତ୍ତମାନ ହଁ ବର୍ତ୍ତମାନ ଖାଇକି ଆସିଲି। ବର୍ତ୍ତମାନ ଯଉ ଟାଇପ ର ଗରମ ହଉ
ହଁ ହଁ ଗାଁରେ ବି-ଇ-ଇ-ଇ ମାନେ ଗରମ ର
ଏଥର-ଅ-ଅ-ଅ ମରୁଡ଼ି ହବ ଆଉ। ନିହିଁ ଆଁ
ହଁ ଅ ମାନେ ବର୍ଷା ବି ତା ଟାଇମରେ ହଉନି। ଖରା ଏକ ପଟିଆ ହଉଛି।
ବର୍ଷା କଣ ବି ହଉଛି ସେଇ ଗୋଟିଏ କାରଣ।
ତା ଟାଇମରେ ହଉନି ନା ମୁଁ ତ ଛ ଅ ଦିନକରେ ତିନିଟା ଋତୁ ଦେଖିଛି ସକାଳୁ କୁହୁଡ଼ି ଦିପର ଖରା ରାତିରେ ଥଣ୍ଡା।
ହୁ
ତିନିଟାକ ଗୋଟେ ଦିନରେ ଦେଖି
ହଁ ଆଚୁଆଲି କୋଉଥିପାଇ ପ୍ରୋବ୍ଲେମ ଟା ହଉଛି କହିଲୁ ପରିବେଶ ପରିବେଶ ପ୍ରଦୂଷଣ ଯୋଗୁ ଏଇ ସବୁ ହଉଛି। ଆରେ ଆମେ ଯଦି ବର୍ଷା-ଆ-ଆ-ଆ ବର୍ଷା କୋଉ କାରଣ ଗଛ ତ ଆମେ କା
ଗଛ କାଟି ରହୁଛେ।
ଏବେ ହୁଁ ଘର କରିଛନ୍ତି। ସେ ଯେତିକି ଗଛ ଲଗା ହଉଛି ଯେତିକି ଗଛ ଲଗା ହଉଛି ମାନେ ତା ତିନି ଡବଲ ପୁରା ଗଛ ଛ କଟା ହେଉଛି। ତ ଏକରେ ସିଏ ଗୋଟେ ଗଲା ତାପରେ କଣ କହିଲୁ ଗାଡି ସଂଖ୍ୟା ବି ବଢି ଯାଇଛି।
ହଁ ଏ ପ୍ରତ୍ୟେକ ଘରେ ଗାଡି ନହେଲେ ହଉନି। କୋଉ ଘରେ ଗୋଟେ ଦି ଟା ଗରିବ ର ଗରିବ ହେଲେ ବି ଗୋଟେ ଗାଡି ଟେ କମ୍ପଲସରି ରହୁଛି ତାଙ୍କ ଘରେ।
ଆ ଅତାନ କହୁଛି ବାପା କହୁଛି ମୁଁ ଧରିବି ପୁଅ ବି କହୁଛି ମୁଁ ବି ଗାଡି ଧରିବି।
ଏବେ-ଏ-ଏ ଆ ପୁଣି ଏବେ ମେ ସିମେ ସେ ଗରମ ବି ସେଥିପାଇଁ ଅଧିକ ହଉଛି।
ହୁଁ। ଏଇ ଗୋଟିଏ ଜିନିଷ ସେଇ ଗାଡି, ଆଉ ଗଛ କଟା। ସବୁ ଆଉ ଆଗରୁ ଦେଖେ ଆଗରୁ କେମିତି ଥିଲା ମାନେ ପୁରା ପରିବର୍ଷ ପୁରା ଏକାଥରେ
ଏବେ କଣ ସବୁଜ ଏବେ-ଏ-ଏ କଣ ଯେତେ ମାନେ ପରିବାର ବଢୁଛି ସେତୁଟା ଘର। ଗଛ କାଟ ଗଛ ବଛ ଯୋଉ ଜାଗାରେ ଆଗରୁ ଥିଲା ସେ ଜାଗାରେ ଆଉ ଗଛ ନାହିଁ। ଗଛ କଟା ହେଇଗ ହେଲା ଘର କରା ହେଇଗଲା। ଗାଡି ଜଣକେ ଗୋଟେ ଲେଖେ ଗାଡି। ସେ ଝାଡା ଯିବାକୁ ଏ ଗାଁ ମୁଣ୍ଡ ପାଖକୁ ଗାଡି ନେଇକି ଯିବେ।
ହଁ। ତାପରେ ଦେଖେ ଆଉ ଗୋଟେ ଜିନିଷ ହେଲା କଣ କହିଲୁ ଆମର ଦେଖେ ଆମ ଜଙ୍କିଆ ପଟେ ରୋଡରେ କେବେ ଯାଇଛ ଏପଟେ ଜଙ୍କିଆ ଆଡୁ? ମୁଖିଆ ରଣପୁର ହେଇକି ସେଇପଟେ ଦେଖିବୁ ଆ ସେଇପଟ ରୋଡ ରେ ଏତେ ଗଛ ଥିଲା ବଡ ବଡ ଗଛ। ମନେ ପୁରୁଣା ସବୁ ଆମ୍ବ ଗଛଗୁଡା ଥିଲା। ମାନେ ବିଶାଳ ବିଶାଳ ବଡ ମାନେ ଉଣ୍ଡ ପାଇବନି ବୁଝିପାରିଲୁ ନା ନାଇଁ। ସେ ଗଛ ପୁରା ଟୋଟାଲ କାଟି ଦେଇଛି ଆଉ କୋଉଠି ବି ଏଠି ଗଛ ଗୋଟେ ଉଁ। ପାଇବୁନୁ ସବୁ ଯେତେକ ସବୁ ପୁରୁଣା ଗଛ ସବୁ କାଟିଦେଲା। ସେଇ ରାସ୍ତାରେ ଗଲେ ମାନେ ଯଦି ଖରା ଟାଇମ ରେ ତୁ। ଦି ଯିବୁ ସେଇପଟେ ଆଗରୁ ଭଲ ଲାଗେ କଣ କହିଲୁ ଗଛ ଗୁରା ଥାଏ ଛାଇରେ। ଛାଇରେ ଯିବାକୁ ପବନ ଫବନ ଟିକେ ବାଜେ ବହୁତ ‌। ବହୁତ ବଢଆ ଲାଗେ ଏବେ କଣ ହେଇଛି ପୁରା ମାନେ କିଛି ତ ନାହିଁ ଆଉ ଖାଲି। ଟା ଟାଇଁ ଟାଇଁ ଖର ଖରା ହଉ
ମୁଁ କେବେ ଓଡଗାଁ ପଟ ରୁଟ ରେ ଯାଇଛନ୍ତି? ସେଇପଟେ ବି ଆଗରୁ ସେମିତି ମୁଁ ଦେଖିଛି ଆଗରୁ ଗଛ ଗୁଡାଏ ଥିଲା। ମଝିରେ ବି ଯିବା ଆସିବା ହଉଥିବ ଗଛରାକ। କଟା ହେଇକି ରାସ୍ତା ସାଇଟ ରେ ପଡିଥିବ ରାସ୍ତାକୁ ଉସାର କରିବା ପାଇଁ ତାପରେ ପୁରା ଗଛ। ହେଲା ପୁରା ମାନେ ପାହାଡକୁ ଲାଗିକି ରୋଡ ପୁଣି ହେଇଠି ବି କେତେ ଘର କରି ସାଇଲେଣି କିଏ କୋ ଫେ ମାନେ ବିଜନେସ ପାଇଁ ୟୁଜ କରିଦଉଛନ୍ତି। ସେ ସବୁ।
ହଁ ତମର ସେ ଯୋଉ ଅଛି ଓଡଗାଁ ରେ ଓଡଗାଁ। ପୂର୍ବରୁ ସେ ଯୋଉ ଇଞ୍ଜିନିୟରିଂ କଲେଜ ଟା ଅଛି ଯୋଉ ଟର୍ନିଂ ଟା ଅଛି। ଟରନିଙ୍ଗ ସାଇଟରେ ଯୋଉ ଗୋଟେ ଗମେଣ୍ଟ ପ୍ରୋଜେକ୍ଟ ଅଛି ସେଇଟା କଣ ଟା ଆକଚୁଆଲି। ଯୋଉ ଆମର ଇଞ୍ଜିନିୟରିଂ କଲେଜ ଅଛି।
ହଁ ଟର୍ନିଂ ଟା ଅଛି।
ତା ଟର୍ଣିଂ ଏପଟେ ବାଁ ପେ ହଁ ସେଇଟା ଆକଚାଲି କଁ ପାଇଁ ଗମେଣ୍ଟ। ସେଠି କଣ ଗୋଟେ ସେଇଟା ବା କଣ ଯାତ୍ରୀ କଣ ଗୋଟେ ଏମିତି ଲେଖା ହେଇଥାଏ।
ଜାଣିନି କେବେ ତ ସେ ଭିତରକୁ ମୁଁ ଯାଇନି ପିଲା ଫଟୋ ଉଠେଇକି‌। ସବୁ ପୋଷ୍ଟ କରନ୍ତି ଭାବେ ପାର୍କ ଟା ହେଇଥିବ କିଏ ଜାଣିଛି।
ନା ସେ ଗୋଟେ କଣ ଯାତ୍ରୀ କଣ ଗୋଟେ ଏମିତି ଲେଖା ହେଇଥିଲା ମୋର ଆଉ ଠିକ ସେ ମନ ନାହିଁ। ସେ ତେ ହଁ ନା ଏମିତି। କଣ ଗୋଟେ ଲେଖା ହେଇଥିଲା ଗମେଣ୍ଟ ପ୍ରୋଜେକ୍ଟ ଟା ସେଇଟା। ସେଇଟା ଯୋଉ ତମ କ ସେଇ ଜୋଉ ଇ୍ଜିନିୟରିଂ କଲେଜ ସେଇଟା ଗମେଣ୍ଟ କଲେଜ।
ସେଟା ଏଇଟା ଗମେଣ୍ଟ ଟା ବୋଧେ। କୋମଣ୍ଡ ଟା ପ୍ରାଇଭେଟ ବୋଧେ ହଁ ଦିଟା ଅଛି ନା କୋରେ ଗୋଟେ ଓଡଗାଁ ରେ ଗୋଟେ।
ହଁ ଓଡଗାଁ ରେ ଯାଉଟା ମାନେ ଏପଟକୁ ଆମର।
ହଁ ଜାଣିଛ ହଁ ଦେଖିଛି ଗୋଟେ ଗମେଣ୍ଟ। କୋମଣ୍ଡ ଟା ବୋଧେ ପ୍ରାଇଭେଟ ଆଉ।
ଆଛା। ଏମିତି କଥା ଆଉ କଣ କରିବ।
ଏମେ ଆମ ଆମର ଏବେ ଯୋଉଠି ଏବେ ଘରଟା ଅଛି ଆମ ବାବା ଘରିକା କୁହନ୍ତି ଆମର। ଗାଁ ଭିତର ଆଡେ ଘର ଥିଲା ଏଇଠି ଯୋଉ ଜାଗାଟା ଥିଲା ଏଇଠି ଗୋଟେ ବଡ କଇଁଆ ଗଛଟେ ଥିଲା। ସେଇଟା କଟା ହେଇକି ଆମ ଘର ହେଇଛି ସେମିତି ଯେତେ ଜଣ ବି ଲୋ କ ର ମାନେ ଯେତେ ଭାଇ ଭାଗ ଏକା ହେଇ ଥିବେ ଯେତେବେଳେ ତାଙ୍କ ଯେ। ଅଲଗା ହେଇଥିବେ ସମସ୍ତେ ଗଛ ଟା କାଟିକି ଘର କରୁଥିବେ।
ହୁଁ।
ପ୍ରାୟ ଗଛ ର ରହୁନି।
କିନ୍ତୁ ଆଇ ପିଏଲ ଆଇ ପିଏଲରେ ସେ ଗୋଟେ ବଢିଆ କ ରିଥିଲା ଗ୍ରୀନଡ ରୋଲ।
ହଁ ହଁ ହଁ ସେଇଟା ବଢିଆ ଗ୍ରୀନ ଡଟ ବଲ କେତେ ଗୋଟେ ଡଟ ବଲ୍ କୁ କେତେ ଗଛ ଗୋଟେ।
ଉଣୀଶଟା ଉଣୀଶଟା। ଗୁଟେ ଡଟ ବଲ ଉ ହଁ ହଁ ହଁ ହଁ। ନାଇଁ ନାଇଁ ସିଏ ପା ସେଇ ଯୋଉଁ। ପାନି ନହଁ ସେଇଟା ଆର କରିନି ସେଏ ହିଁ ଦଉଛି। ସିଏ ହିଁ ଦଉଛି ଡୋନେସନ ସେ ଗଛଫଛ ସବୁ ଦଉଛି ଏ ମାନେ ଆମର ଏନ୍ ଜି ଓ ସଂସ୍ଥା ନାଇଁ ଏମତି ବହୁତ ବି ଆହୁରି କଣ କହିଲୁ କ୍ଲବଗୁଡାକ ଅଛି। ମାନେ ସାହାଯ୍ୟ କରିବା ପାଇଁ। ଏ ସବୁ ଅଛନ୍ତି ନା।
ଆମର ହଁ ହଁ ଆମର ଏଇପଟେ ଏମତି ଅ ଯେତେବେଳେ ନୂଆ ରାସ୍ତା ହେଲା ଏଇ ଗୋଛା ପଟକୁ ଯିବାକୁ ତ ସେତେବେଳେ ସେ ରାସ୍ତା ସାଇଡରେ ବି ଗଛ ଲଗଇକି ଯୋଉ ବାଉଁଶର ଦେଇ ଦିଅନ୍ତିନି ଚାରିପଟେ। ଛୋଟ ଗଛଓରା ବଡ ହ ପ୍ରଟେ ପାଇଁ ତ ସେଟା ବି ପବନ ବର୍ଷ ହଁ ହଁ। ଗାଈ ଗାଈଗୋରୁ ପୁଲିକି ଗଡେଇ ଦେଇଥିବ ନହେଲେ ନାଇଁ ଆ ପବନ ବର୍ଷାରେ ଗଡି ପଡିଥିବ। ଆମେ ହେବେଳେ ରନିଂ କରିବାକୁ ସେତେବେଳେ ଯିବୁ ଜଣେ ଭାଇ ଥିଲେ ବଡ ଭାଇ ତାଙ୍କ ସହ ଯିବୁ। ତାଙ୍କର ବି ଜବ ହେଇଗଲାଣି ଆର୍ମିରେ ସିଏ ଦେଖିବୁ ଯୋଉଠି ଗଡିଥିବ ତାକୁ ଇଏ କରିବୁ କୋଡା ଗଛ ମାନେ ନଷ୍ଟ ମାନେ ଗୋଟେ ଗୋଟେ ଗାଈ ଖାଇଦିଏ କଣ। ବଞ୍ଚିବା ପାଇଁ ମାନେ ତାର ଟିକେ କଣ୍ଡିସନ ଥିବ ତାକୁ ଆମେ ବଢିଆରେ ସାହାଯ୍ୟ କରି ଯ ମାନେ ପାଣି ହେରିକା ଦେଇଦବୁ କି ଯେତେଳେ ଆସୁଥୁବୁ ପାଣିବୋତଲ ଟେ ଧରିଥିବୁ ସେଇ ଗଛରେ ଟିକେ ଟିକେ ଦେଇଦଉଥିବୁ। ଏମିତି ଆମେ ସେଭଟେ ଗଲାବେେଳେ କରୁ।
ତୁ ମାନେ ତୁ ଏପଟେ ପଢୁଛୁ ଏଇଠି ମାନେ ଡିଫେନ୍ସ ପାଇଁ ପ୍ରିପାର ହଉଚୁ ନା କଣ?
ଡେଫେନ୍ସ ନାଇ ମାନେ ସେଇ ଗର୍ଣମେଣ୍ଟ ଜବ ପାଇଁ ଟିକେ ଫିଜିକାଲ ଫଟନସ୍ ବି ରହିବା ଦରକାର। ନା ଯେ ଏବେ ବର୍ଷା ଲାଗେ ଆଉ ଯାଇପାରୁନି। ତାପରେ କଲେଜ ମୋର ସାତଟାରୁ ରହି ଯାଉଛି ସେ। ଆମର ପାଞ୍ଚଫୁଟ ଏଗାର ଇଞ୍ଚ୍।
ଆଉ ତ ତ ତ ସବୁ ତୁ ତ ସବୁଥିଥରେ ଯାଇପାରିବୁ ନା। ସବୁ ଜିନିଷରେ ଡିଫେନ୍ସ ତାପରେ ଓଡିଶା ପୋଲିସ ସବୁଥିରେ ତୁ ଯାଇପାରିବୁ।
ହଁ ହଁ।
ସେ ଟ୍ରାଏ କରେ କୌଣସି ଦଲାଲ ହାତରେ ପଡେନି ସେ ଦଲାଲ ସବୁ ହଉଛନ୍ତି। ଭ ମାନେ କଣ କହିଲୁ ଖାଲି ନାକୁ କହିବେ ଆମେ ସବୁ କରିଦଉଛି। କି କିଛି କରିବେନି ଖାଲି ପଇସା ନେଇକି ଖାଇବେ। ହେଲା।
ହୁଁ। ହଁ। ଯିଏ ନ ପଢିଲେ ବି କଣ ହଉଛି ପୋଷ୍ଟ ପୋଷ୍ଟରରେ ଯେତିକି ବାହାରୁ ତାର ଚାରିଗୁଣା କମ୍ପିଟିଟର।
ହୁଁ। ଦେଖେ ଯେତକ କଣ କହିଲୁ ଯେତିକି ଯେତିକି ତୁ ନିଜେ ପରିଶ୍ରମ କରିବୁ ସେତିକି ହିଁ ତୁ କଣ କଲୁ ତାର ଫଳଟା ପାଇବୁ। ଆଉ ତୁ ପରିଶ୍ରମ କରୁ ଫଳ କହିବୁ ମୁଁ ଫଳ ପାଇବି।
ହଁ ହଁ ସେଇଟା ସତ।
ଯାହାବ ହଉଛି କୋଚିଂ ଯିବି କୋଚିଂ ନେ ଟିକେ ନବାକୁ ପଡିବ ତତେ ଆଉ ଫିଜିକାଲ ଫିଟନେସଟା ନା ହଉଛି ତୋ ଉପରେ ଡିପେନଣ୍ଡ।
ହଁ ହଁ ମୁଁ ଏବେ ଗୋଟେ ପାର୍ଟ ଟାଇମ କରୁଛି ସେଇଟା ବି ଛାଡିଦେବି ସେଇଟା ସେଇଟା ଲାଗି ପଢାପଢି ବି ଠିକ ସେ ହେଇପାରୁନି ସେଇଟା ଛାଡିଦବି। ପଢାପଢି ଉପରେ ଟିକେ ଫୋକସ କରିବି। ଭାବିଚି ଗୋଟେ ପିଲାକୁ ମାନେ ଆମ ଗାଁ ର ଗୋଟେ ଅଛି ତାର ସେ ତାର ବି ଆଛା ଯେ ସିଏ କିନ୍ତୁ ଗାଁ ପିଲାଙ୍କ ସହ ମିଶିକି ପଢାପଢି କରିପାରୁନି।
ଆରେ ତୁ ସେଇଟା ସେମିତି କରିଥା କିନ୍ତୁ କଣ କହିଲୁ ସାଇଟ୍ ରେ ଏଇଟା ମାନେ ଏମିତି ଫିଜିକାଲ ଫିଟ୍ ଉଁ ହୁଁ ସେଇଟା କରୁଥାଆ।
ଜିଡି ଟା ପକେଇଥିଲେ ଏଥର। ଜିଡି ପକେଇଥିଲି ମୋର ପଡିଥିଲା ଝାଡଖଣ୍ଡ ମୁଁ ଦେଇଥିଲି ଭୁବନେଶ୍ୱର ବ୍ରହ୍ମପୁର ଏ ସେ ମୋର ପଡିଚି ଝାଡଖଣ୍ଡ। ଖଣ୍ଡ ପୋଷ୍ଟି ନୁହେଁ ମୋ ପାଖକୁ ମେଲ୍ ରେ ବି ମେସେଜ ଆସିିନି ଏକ୍ଜାମ ଡେଟ୍ ଏତେ ରେଲୱେ ଥରଟେ ପକେଇଥିଲି। ଆସିଥିଲା ମେଲରେ ଆଇକାର୍ଡ ଆଡମିଟକାର୍ଡ ଯୋଉ ଡାଉନଲୋଡ କର ଇଏ କର। ତମ ଏକ୍ଜାମ ସେଣ୍ଟର ଏଇଠି ଏମିତି ମେଲରେ ଆସିଥିଲା ହାରି। ଏସ୍ଏସସି ର ଆସି ନଥିଲା।
ଏସ୍ଏସସି ଜିଡିର ହଁ ଏସି କନ ଆଗ ଏଣ୍ଟ୍ରାନ୍ସ ରଖିଚି ନା?
ହଁ ଆଗଃ ସବୁଥିରେ ପ୍ରାୟ ଇଏ ହେଇଯାଉଚି ବା ଅ ରିଟିନ ଆଗ ହେଇଯାଉଚି। ପ୍ରାୟ ପ୍ରାୟ ରିଟିନ ଆଗ ହେଇଯାଉଚି। ହାଲୋ।
କଣ କହିଲୁ? ହାଲୋ ଆମ ଆଗରେ ଫିଜିକାଲ ଥିଲା ତାପରେ ରିଟିନ ଥିଲା।
ଏବେ ଆଗ ପ୍ରାୟ ପ୍ରାୟ ଜବ୍ ରେ ଆଗ ରିଟିନ କରିଦେଲାଣି।
ହୁଁ।
ତାପରେ ଯାଇକି ସେ ଫିଜିକାଲ ହେ କରୁଚି ମେଡିକାଲ ହେ
ଯାଆ ଖା ଖି କରିଦେ।
ହଁ ହଁ ଯାଉଚି ଖାଇବି ଡାକିଲେଣିତ ଘରେ ରଖୁଚି। ଆଜ୍ଞା, ଆଜ୍ଞା, ଆଜ୍ଞା।
ଭଲରେ ଶୁଅ ଆଉ।
ଆଜ୍ଞା।
ଆ